ଆଜ୍ଞା।
ନମସ୍କାର ପ୍ରିୟେ।
ଏ ନମସ୍କାର।
କଣ କରୁଥୁଲେ?
ଏଠି ବସିକି ଜଣଙ୍କ ସହିତ କଥା ହୋଉଥିଲି।
ଆ ଆଛା ହଉ ଭଲ କଣ ବିଷୟରେ କଥା ହୋଉଥୁଲେ?
ଆମେ ମିଶିକି କଥା ହୋଉଥୁଲୁ ଆମ ଜୀବନ ବିଷୟରେ।
ଆଛା ମତେ ଲାଗିଲା କୁଆଡେଟିକେ ଉଁ ଭ୍ରମଣ କରିବାକୁ ଯିବେ ବୋଲି କଥା ହୋଉଥୁଲେ।
ହଁ ଆମେ ଯିବୁ ବୋଲି ଭାବୁଛୁ ହେଲେ ଯାଇନୁ ଆଉ ଯିବୁ ଆଉ।
କୋଉଠିିକି ଯିବେ ଭାବୁଚନ୍ତି?
ହାଁ ମୁଁ ଯାହାଙ୍କ ସହିତ କଥା ହୋଉଥିଲି ସିଏ ଆସିିବେ ଭୁବନେଶ୍ଵର। ସେଇ ବିଷୟରେ ଆମେ କଥା ହୋଉଥୁଲୁ।
ଆଚ୍ଛା ଆଚ୍ଛା। ହଁ ମୁଁ ବି ଚାହୁଁଛି ଭୁବନେଶ୍ଵର ଯିବି ବୋଲି। ମତେ ଟିକେ କହିବେ କେମିତି କଣ ଆସିବି। ଆଉ ଭୁବନେଶ୍ଵର ମୁଁ କଣ ପାଇଁ ଆସିବି? କଣ ସେଥିରେ ଅଛି ସେ ଜିନିଷ ଟିକେ କହିବେ ମତେ।
ନିଶ୍ଚୟ। ମେ ତିନିଟା ୱେ ରେ ଆସିବି। ପାରିବ। ଗୋଟେ ତ ଟ୍ରେନରେ ଆସିପାରିବ। ୟା ଫିର୍ ବସ ରେ ୟା ଫିର୍ ଗାଡିରେ। ତ ଟ୍ରେନେ ରେ ଆସିଲେ ତିନି ଘଣ୍ଟା ଲାଗିବ ତମକୁ। ତାପରେ ବସ୍ ରେ ଆସିଲେ ତ ତାଠୁ ଅଧିକ। ଚାରି ଘଣ୍ଟା ୟା ଫିର୍ ପାଞ୍ଚ ଘଣ୍ଟା ଲାଗିବ ଗାଡିରେ ଆସିଲେ ବି ସେଇ ଚାରି ପାଞ୍ଚ ଘଣ୍ଟା ଲାଗିବ। ହ ଉ।
ଆଛା ଆଚ୍ଛା ଏମିତି ଲାଗେ ଠିକ୍ ଅଛି। ସିଏ ଆଉ ମତେ କହିବେ? ମୁଁ ଭୁବନେଶ୍ଵର କଣ ପାଇଁ ଆସିବି ଯଦି ମୁଁ ଆସିବାକୁ ଚାହୁଁଚି ଯେହେତୁ ମୁଁ ଶୁଣି ଚି ଆମର ଭୁବନେଶ୍ଵର ରାଜଧାନୀ ବୋଲି ଓଡିଶାର
ହୁଁ ଉଁ
ତ ଅ ମୁଁ କଣ ପାଇଁ ଆମ ରାଜଧାନୀ କୁ ବୁଲିବା ଆବଶ୍ୟକ? କଣ ମୁଁ ଶିଖିବାକୁ ପାଇବି କଣ ମୁଁ ଦେଖିବାକୁ ପାଇବି ଯୋଉଥିରେ କି ମତେ ଭଲ ଲାଗିବ ଆଉ ମୁଁ ଦେଖିବା ଉଚିତ ସେଗୁଡା କଣ ପାଇଁ ବୁଲିବି ମତେ ଟିକେ କହିବେ?
ହୁଁ ପ୍ରଥମେ ତ ଆପଣ ଜାଣିଥିବେ ଭୁବନେଶ୍ଵର ହଉଚି ମନ୍ଦିର ମାଳିନୀ ବହୁତ ସାରା ମନ୍ଦିର ଅଛି ଶହେରୁ ଅଧିକ ମନ୍ଦିର ଆପଣ ପାଇପାରିବେ
ନିଶ୍ଚୟ।
ଆପଣ ଆସିଲେ ଏ ପ୍ରଥମେ ଆପଣ ପ୍ରଥମ ଆପଣଙ୍କୁ ବହୁତ ସାରା ମନ୍ଦିରରୁୁ ତା ଙ୍କ ମନ୍ଦିରର ପରମ୍ପରା ବିଷୟରେ ବହୁତ ସାରା ଶିକ୍ଷା ମିଳିବାକୁ ମିଳିବ ମାନେ ପ୍ରତ୍ୟେକଟି ମନ୍ଦିରର ପ୍ରତ୍ୟେକଟି ଅଲଗା ଅଲଗା ପ୍ରକାର ପରମ୍ପରା ରୀତି ନୀତି ଥିବ ତ ସେଗୁଡା ଜାଣିପାରିବେ। ତାପରେ ମନ୍ଦିର କୁ ଛାଡି ସାରିଲା ପରେ ଭୁବନେଶ୍ଵର କୁ ଆମର ସ୍ମାର୍ଟ ସିଟି କହୁଛନ୍ତି। ତ ସେଥିରେ ଅଧିକ ସାରା ବହୁତ ସାରା ଜିନିଷ ଆପଣ ପାଇପାରିବେ। ହୁଁ ବହୁତ ଭଲ ଭଲ ଜିନିଷ ବି ଆପଣ ଦେଖିବାକୁ ପାଇବେ।
ତ ମୁଁ କହୁଥିଲି ଯେ ପ୍ରଥମେ ମୁଁ କୋଉ ମନ୍ଦିରକୁ ଯାଇ ପାରିବି ଯୋଉଟା କି ମତେ ପାଖ ହବ। ମୁଁ ଭାବୁଛି ଟ୍ରେନରେ ଆସିବି ବୋଲି। ତ ଆପଣ ତ ଜାଣିଥିବେ ଷ୍ଟେସନ ଅ କୋଉଠି ତ ସେଠୁ ମୁଁ ପ୍ରଥମେ କୋଉ ମନ୍ଦି ଯିବି ବ ଯିବି ଗଲେ ପାଖ ହବ ତ ମତେ ଟିକେ କହିବେ?
ଆଜ୍ଞା ଆପଣ ଷ୍ଟେସନ ରୁ ପ୍ରଥମେ ରାମ ମନ୍ଦିର ଗଲେ ପାଖ ହବ ସେଇଟା ସତ୍ୟନଗର ପାଖ ଖରେ ଅଛି ରାମ ମନ୍ଦିର ଟା। ସେଠି ରାମସୀତାଙ୍କର ମୂର୍ତ୍ତି ଅଛି। ପୁଣି ରାଧାକୃଷ୍ଣଙ୍କର ପୁଣି ହନୁମାନଜୀଙ୍କର ଆପଣ ସେଠି ଆଉ ଅଲଗା ଅଲଗା ମାଙ୍କର ବି ମନ୍ଦିର ସାଇଡ ରେ ଅଛି। ଆପଣ ସେଠିକି ପ୍ରଥମେ ଯାଇପାରିବେ।
ଆଚ୍ଛା ଆଚ୍ଛା ହଉ ଠିକ ଅଛି ମୁଁ ବି ଦେଖିଥିଲି ଆଉ ବହୁତ ଭଲ ମନ୍ଦିର ଥି ଲା ସେ ପାଖରେ ଗୋଟେ ଜୁସ୍ ଆଉ ଲସି ଦୋକାନ ବି ଥିଲା। ସେଥିରେ ମୁଁ ପିଇଚିବି ବୋଧେ ଆମେ ଅଁ ମୁଁ ଆଉ ଏମିତି ଜଣେ ମିଶିକି ପିଇଥିଲୁ ବହୁତ ଭଲ ଲାଗିଥିଲା। ଠିକ ଅଛି ତାପରେ କଣ କରିବି କହନ୍ତୁ କୋଉ ମନ୍ଦିର କୋଉଠିକି ଯିବି? ଆଉ ମଧ୍ୟ ଗୋଟେ କୋଶ୍ଚିନ୍ ବି ଅଛି ପ୍ରଶ୍ନ ବି ଅଛି ଜିଶି ସ୍ମାର୍ଟ ସିଟି କଣ ପାଇଁ କୁହାଯାଉଚି ଭୁବନେଶ୍ଵର କୁ?
ଆ ଯେତିକ ସବୁ ସ୍ମାର୍ଟ ଜିନିଷ ସେତିକ ସବୁ ନୂଆ ନୂଆ ଜିନିଷ ବଗେରା ସବୁ ଯାକ ଭୁବନେଶ୍ଵରରେ ହିଁ ଅଛି ଅଲଗା ସ ଓ ସହରଠୁ ଛାଡିକି ଜେମିତିିକା ଶପିଂ ମହଲସ୍ ବାଗେରା ପୁଣି ଆଇଟି ସେକ୍ଟରର ବାଗେରା କମ୍ପାନୀ ବାଗେରା ସବୁ ଯାକ ଭୁବନେଶ୍ଵରରେ ହିଁ ଅଛି। ସେଥିପାଇଁ କା
ଆଚ୍ଛା ଆଚ୍ଛା ହଁ ଠିକ୍ କହିଲେ। ପୁଣି ଭୁବନେଶ୍ୱରରେ ବି ହୁଁ ସବୁ କିଛି ସୁବିଧା କରିଚନ୍ତି। ଆଉ ହୁଁ ଭଲ ସବୁ। ସଫାସୁତୁରା ବି ରହେ ଭୁବନେଶ୍ଵର ମୁଁ ଜାଣିବା ରେ। ଠିକ୍ ଅଛି ଆଉ ଆଉ କୋଉ କୋଉ ମନ୍ଦିର ଛି କହିବେ ମତେ ଆଉ କୋଉଠି କିି କଣ ବୁଲିବା ଜାଗା ଅଛି ବି କହିବେ ଆଉ ଆପଣ ଯାହା କହୁ ଥିଲେ କୁହନ୍ତୁ।
ଭୁବନେଶ୍ୱରରେ ସ୍ମାର୍ଟ ସିଟି ଏଥିପାଇକା ବି କୁହାଯାଏ ଭୁବନେଶ୍ୱର ରେ ଏବେ ନୂଆ ନୂଆ ସବ ବୁ ଜିନିଷ ଗୁଡା କରାଯାଇଛି ଯେମିତି ଆପଣ ତ ଜାଣିଥିବେ ଆମ ବସ୍ ବିଷୟରେ ତ ଆମ ବସ୍ ଏବେ ଭୁବନେଶ୍ଵରରେ କେତେ ଖରାପ୍। ଚାଳିଶି ତା ଡିଗ୍ରୀ। ସେଥି ପାଇଁକା ଆମ ସରକାର କଣ କରିଛନ୍ତି ବସ୍ ଷ୍ଟପ ପାଖେରେ - - ଗୋଟେ ଜିନିଷଟେ ଲଗେଇଛନ୍ତି। ହେଇଟା କୁ କଣ କୁହନ୍ତି ମୁଁ ଜାଣିନି ଯୋଉଥିରେ ଆମକୁ ଥଣ୍ଡା ଆଉ ଆଗରୁ ଯେମିତି ଖରା ପଡୁଥିଲା ବସ୍ ଷ୍ଟପ ପାଖରେ ଏତିକି ଖରା ପଡିବନି ଆଉ ତା ବାଦେ ମାନେ ସେଇ ଭୁବନେଶ୍ଵରରେ ଏମିତି ବସିବାକୁ ସିଷ୍ଟମ କରିଛନ୍ତି। ଆଉ ଆମେ ଏମିତି ଯିବା ଆସିବା ବାଟ ସେଠି ବସିକି ଆରାମ ସେ ଚାର୍ଜ କରିପାରିବେ। ଆଉ ତାପରେ ବି ଆମେ ଯୁ ଟ୍ରାଫିକ ରେ ଛିଡା ହଉ ସେଠି ନା ବହୁତ - ଖରା ପଡେ ବିକଜ ସେଠି ସାଇଡରେ ଏତେ ଗଛ ନାହିଁ ଯେମିତି ଆମକୁ ପ୍ରୋଟେକ୍ଟ କରିବ। ତ ଟ୍ରାଫିକ ପଏଣ୍ଟ ଉପରେ ଏମିତି ସିଷ୍ଟମ କରାହେଇଚି। ଏଠି ଖରା ପଡିବନି ବୋଲି ପା ଏଗୁଡା ବି କିଛି ରିଯିନ ଯୋଉଥି ପାଇଁକା ସ୍ମାର୍ଟ ସିଟି କୁହାଯାଉଛି।
ଆଚ୍ଛା ବହୁତ ବଢିଆ ଆପଣ ବୁଝେଇଲେ ଆପଣ ଯେମିତି ବୁଝେଇଲେ ମତେ ସେ ପୁ ଭୁବନେଶ୍ବରରେ ରହିବାକୁ ଏବେ ଇଚ୍ଛା ହେଲାଣି ଆଉ ସେଠି ଗୋଟେ ଘର ବି ବନେଇବାକୁ ଇ ଇଚ୍ଛା ହେଲାଣି। ତ ଭାବୁଚି ସେଠି ରହିବି ବୋଲି ଆଉ କଣ କହୁଥିଲି ଆଚ୍ଛା ଆଉ କଣ କଣ ବୁଲିବା ଜାଗା ଅଛି ଭୁବନେଶ୍ଵରରେ? ମୁଁ ଚାହୁଁଛି କି ମୋର ଗୋଟେ ମହିଳା ମିତ୍ର ସହିତ ବୁଲିବି ବୋଲି। ତ ଆଉ କଣ କଣ ଜାଗା ଅଛି ଯୋଉଥିରେ କି ଆମେ ମିଶିକି ବୁଲି ପାରିବୁ? ମିଶିକି କଥା ହେଇ ପାରିବୁ ଆମକୁ ଟିକେ ଖାଲି ଜାଗା ବି ମିଳିବ ଆମେ ଯାହା ଫଳରେ ଆମେ ମିଶିକି ଏମିତି ବସିବୁ ଟିକେ ସମୟ ବିତେଇବୁ ଆଉ ସେମିତି କିଛି ଜାଗା କହିବେ
ଉଁ ଆପଣ ଆସିଲା ବେଳେ ରାମ ମନ୍ଦିର ଦେଇକି ଆଶିବେ। ତାପରେ ଆପଣ ବାଣୀ ବିହାର ଆଚାର୍ଯ୍ୟ ବିହାର ଦେଇକି ଗୋଟେ ମନ୍ଦିର ଅଛି। ଶନି ମନ୍ଦିର ସେଠି ଗୋଟେ ଅଛି ପାଖରେ। ସେଟା ବି ଗୋଟେ ଭଲ ମନ୍ଦିର ସେଠିକି ବି ବୁଲିବାକୁ ଆପଣ ଯାଇପାରିବେ। ବଟ ବୁଲିବାକୁ ତ ସେଟା ଏତେ ମାନେ ବୁଲିବା ପାଇଁ ପ୍ଲେସ୍ ନୁହେଁ। ବଟ ଠାକୁରଜୀଙ୍କ ପାଇଁ କା ପ୍ଲେସ୍ ତାପରେ ସେଇ ବା ଟେ ଦେଇକି ଗଲେ ନୟାପଲ୍ଲୀ ପାଖରେ ଇସ୍କନ ମନ୍ଦିର ପଡିବ। ରାଧାକ୍ରିଷ୍ଣ ଜୀ ଙ୍କ ର ମନ୍ଦିର ହେଟି ତ ଜଗନ୍ନାଥ ଙ୍କର ବି ମୂର୍ତ୍ତି ଅଛି। ଆପଣ ସେଠିକିବି ଯାଇପାରିବେ ଭଲ ଜାଗା ବି ଅଛି। ସେଠି ବୋହୁତ ସାରା ଜିନିଷ ଦେଖିବାକୁ ବି ପାଇପାରିବେ।
ଆଚ୍ଛା ଆଚ୍ଛା ହଁ ମୁଁ ବି ଯାଇଥିଲି ଆମର ଗୋଟେ ମହିଳା ମିତ୍ର ସହିତ।
ତ ମୁଁ ବି ଯାଇଥିଲି ବୁଲିବାକୁ। ଇସ୍କନ୍ କୁ ମତେ ବୋହୁତ ଭଲ ଲାଗିଥିଲା। ଆଉ କିଛି ଅଛି କହିବେ ଯୋଉଥିରେ କି ଆମେ ଦି ଜଣ କେବଳ ରହିବୁ ସେ ପାଖାପାଖି। ଆଉ ଭଲ ଜାଗା ହେଇଥିବ। ଆଉ ଚାରିଆଡେ ଭଲ ଜାଗା ହେଇଥିବ। ଆଉ ଆମେ ଆମୁକୁ କେହି ବି କିଛି ଡିଷ୍ଟର୍ବ କରିବୁ ନଥୁବ ସେମିତିକା।
ତ ଜାଣିନି ସେମିତି କିଛି ପ୍ଲେସ। ଏଠୁ ଗୋଟେ ମଜିୟମ ଟେ ଅଛି ମୁଁ ମୋର ଗୋଟେ ସାଙ୍ଗ ସହିତ ଯାଇଥିଲି ସେଠିକି। ସେଠକି ଏତେ ଲୋକ ଆସନ୍ତିିନି ବାହାର ଟା ବଢିଆ ଡେନ ବଗେରା ହେଇଛି ବୋହୁତ ସାରା ଫୁଲ ବଗେରା ଅଛି। ଆଉ ଭିତରେ ମ୍ୟୁଜିୟମ ଅଛି ବୋହୁତ ସାରା ପ୍ରଜାପତିର ବିଭିନ୍ନ ପ୍ର କାରର ପ୍ରଜାପତି ସେଇଠି ରଖିଛନ୍ତି ହାତୀର ହାଡ ବଗେରା ଥୁଆହେଇଚି। ବିଭିନ୍ନ ପ୍ରକାର ଅଛି ସେଠିକି ବି ଆମେ ଯାଇପାରିବା ଭଲ ହବ ସେଟା।
ଆଚ୍ଛା ଠିକ ଅଛି। ତ ମୁଁ କୋହୁଥୁ ଲି ସେ ଯୋଉ ବଗିଚା ଅଛି ମ୍ୟୁଜିୟମ ପାଖେରେ ସେଠି ବସିବାକୁ ଏମିତି କିଛି ଅଛି।
ମୁଁ ତ ଜାଣିନି ମୁଁ ସେଦିନ ଯେବେ ଯାଇଥିଲି। ମୁଁ ସେ ଗାର୍ଡେନ ଭିତୁରୁକୁ ଯାଇ ନଥିଲି ମୁଁ ଖାଲି ସେ ମ୍ୟୁଜିୟମ୍ ଭିତୁରୁକୁ ଯାଇଥିଲି ତ ମୁଁ ଏତେ ଦେଖିନି।
ଆଚ୍ଛା ଆଚ୍ଛା ହଉ ଠିକ ଅଛି। ଆଉ କିଛି କହିବେ ତ ଭୁବନେଶ୍ୱର ରେ ଖାଦ୍ୟ ବିଷୟରେ ଟିକେ କହିବେ କଁ ମାନେ ସେଠି କ ଟକ ପାଖେରେ ଯେହେତୁ ଭୁବନେଶ୍ଵର ଆଉ କଟକର ଯେହେତୁ ଦ ହିବାର ଆଳୁଦାମ ଫେମସ ବୋଲି ମୁଁ ଶୁଣିଚି ପ୍ରସିଦ୍ଧ ବୋହୁତ। ତ ଭୁବନେଶ୍ୱର ରେ ବି ସେମିତି ଦହିବରା ଆଳୁଦମ ମିଳେ ବୋହୁତ ଖାଆନ୍ତି ନା ଆଉ କି ଛି ଖାଆନ୍ତି ଟିକେ କହିବେ ତ।
କଟକରେ ଦହିବରା ଫେମସ ବଟ୍ ମତେ କଟକର ଦହିବରା ଭଲ ଲାଗେନି। କାରଣ କଟକରେ ଦହିବରାରେ ସେମାନେ ମିଠାର ଗୋଟେ ଚଟନୀ ପକାନ୍ତି। ପୁଣି ମିଠା ଦହି ପକାନ୍ତି ଯୋଉଟା ମତେ ଭଲ ଲାଗେନି ମୁଁ ଥରେ ଖାଇଥି ଇଏ ମୋତେ ସେଟା ଭଲ ଲାଗିନଥିଲା। ଆଉ କ ଉଁ ଭୁବନେଶ୍ଵର ର ଦହିବରା ମୋତେ ଭଲ ଲାଗେ। ଆଉ ଆ ମୁଁ ଯୋଉ ମହାବିଦ୍ୟାଳୟରେ ପଢୁଥିଲି ସେ ସାମ୍ନାରେ ଦହିବରା ମିଳେ। ହେ ଟା ବଢିଆ ଲାଗେ ଆଉ ଭୁବନେଶ୍ଵରରେ ସମସ୍ତେ ଯେମିତି କଟକରେ ଦହିବରା ଖାଆନ୍ତି ଭୁବନେଶ୍ୱର ରେ ସେମିତି ବହୁତ୍ ମାତ୍ରାରେ ଦହିବରା କୁ ପସନ୍ଦ କରନ୍ତି ଖାଆନ୍ତି ବି।
ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ବି କେବେ ଭୁବନେଶ୍ଵର ଗଲେ ମହିଳା ମିତ୍ର ସହିତ ଦହିବରା ଖାଇବି ଆଉ। ଆଉ ମୁଁ ବି ଖାଇଛି ଗୋଟେ ଥର ଉଁ ପୁଣି ଖାଇବା ହଁ ସେ ମହିଳା ମିତ୍ରଙ୍କୁ ମୋମୋ ଗୋଟେ ପସନ୍ଦ ଗୋଟେ କଣ ହେଇଛି ଖାଲି ମୋମୋ ଖାଇକବେ କହୁଛନ୍ତି। ତ ଠିକ୍ ଅଛି ଏବେ ତ ସମୟ ହେଲାଣି ଶୁଣନ୍ତୁ ଟିକେ
ଆପଣ ଖାଲି ଶୁଣି ଦିଅନ୍ତୁ ମୋ କଥାଟା ଆପଣ ତାଙ୍କୁ ମୋମୋ ଦେଇ ଦିଅନ୍ତୁ ଯଦି ସେ କହୁଛନ୍ତି। ଖାଇବାକୁ ତାହେଲେ ଆପଣ ଦେଇଦିଅନ୍ତୁ ତାଙ୍କୁ।
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆମେ ମୋମୋ ବିଷୟରେ ଟିକେ ପରେ କଥା ହବା। ତାଙ୍କୁ ଦେବି କି ନାଇଁ ସେ ବିଷୟରେ ବି କଥା ହବା ଆଉ ହଉ ଏବେ ମୁଁ ଟିକେ ରଖୁଛି ପଅରେ କେତେବେଳେ ଆମେ କଥା ହବ ଆଉ।
ଆଜ୍ଞା ଠିକ୍ ଅଛି।
ରହୁଛି ଟା ଟା ଟା।